ତ
ହାଲୋ।
କଣ କରୁଚ?
ଏଇ ଏରା ବସିଚି ଆଉ ତମେ କଣ କରୁଚ?
ଆମେ ଏବେ ଖାଇକି ଉଠିଲୁ।
ଓହୋ ମାନେ ଇଏ ପାଇଲା।
ହୁଁ।
ରୋଷେଇ। ଏ ହେଇଚି ଭାତ ହେଇଚି ମାଛ ତରକାରୀ। ଆଉ। ବଡିଚୁରା ଶାଗ ଭଜା କଲରା ଭଜା। ତମର।
ହୁଁ ହୁଁ। ଆଉ। କଣ ଖା ଉଁ ଖାଇ ପି ସାଇଲଣି।
ହୁଁ। ଟିକେ ପଖାଳ ଖାଇ ଦେଇଛି ଚିଙ୍ଗୁଡି ଭାଜିଥିଲି ପଖାଳ ଖାଇ ଦେଇଥିଲି। ଆଉ ଦି ଟା ବେଳକୁ ଖାଇବା ଗରମ।
ହୁଁ ହୁଁ।
ଉଁ ହୁଁ। ଆଉ ତମେ କଣ କରୁଛ କଣ।
ମୁଁ ଏଇ ବାସିିକି ଏ ଉଁ ଝିଅ ଟ୍ୟୁସନ ରୁ ସେଇ ନାଗି ଏଇଠେ ବସିଛୁ ଆଉ ଆଉ ମା ଝିଅ ଦି ଜଣ ଯାକ ବସିଛୁ।
କଣ ହାଉସ ୱାଇଫ ନା କଣ କରୁଛ ବିଜନେସ୍ କିଛି କରୁଛ।
ଉଁ ହୁଁ ଖାଦ୍ୟ ବିଷୟରେ କିଛି ଜାଣିଛ ଯୋଉ ଖାଇବା ଦଉଛନ୍ତି ଆମେ ଛୋଟ ପିଲାମାନଙ୍କୁ।
ଉଁ ନାଇଁ ସେଇ ବିଷୟରେ ଟିକେ ଯାଣି ପାରୁନି ହୁଁ ତ ମୁଁ ଭାବୁଥିଲି ପଚାରିବି।
ଆମ ଦେହ ହାଡ ମାଂସରେ ଗଢା ରକ୍ତ ହାଡ ମାଂସ ରେ ଗଢା। ଆମେ ହଉଛି ଖାଦ୍ୟ ଖାଇବା ଫଳରେ। ଏ ବିଭିନ୍ନ ଖାଦ୍ୟ ସାର ସେଥିରୁ ପାଇବା ତ ମାନେ ତମର ଯୋଉ ଛୋଟ ଯୋଉ ପିଲାମାନେ ଅଛନ୍ତି। ତାଙ୍କୁ ହଉଛି ମାଛ ମାଂସ। ଦେଲେ ଶରୀର ଶରୀର ବଢ଼ିବ ମୁଣ୍ଡରେ ବୁଦ୍ଧି ହବ। ଆଉ ଦେହରେ ବଳ ବି ହବ ବଳ ହେଲେ ତମେ କଣ କରିବ କାମ କରିବ।
ହୁଁ।
ଆଉ ଚିନା ବଦାମ ଖାଦ୍ୟ ଦେଲେ ଦେହ। ଦେହ ବଢ଼େଇିବା ପାଇଁ ଭାତ ରୁଟି ଆଳୁ ଗୁଡ। ଚିନି ଇତ୍ୟାଦି ଖାଇ ଖାଇଲେ ଖାଦ୍ୟରୁ ଆମକୁ ଶକ୍ତି ମିଳିବ। ଏ ଯୋଉ ଶକ୍ତି ନହେଲେ ଶକ୍ତି ହୀନ ହେଇଯିବା ଆଉ ଗୋଡ ହାତ ଚଳିବନି। ତେଣୁ ଆମେ ଏଇ ଏଇ ଖାଦ୍ୟକୁ ହିଁ ଖାଇବା ଦରକାର। ଲହୁଣୀ ତେଲ ଇତ୍ୟାଦି ଖାଇଲେ ଦେହରେ ବଳ ହବ। ପନିପରିବା ଆମର ମାଛ ମାଂସ ହାଡ ରକ୍ତ ବଢିବାରେ ସାହାଯ୍ୟ କରେ। ସେ ଖାଇଲେ ଦେହର ଉପକାର ହୁଏ। ଖାଦ୍ୟ ମିଳି ମିଶେଇ ନ ଖାଇଲେ ଆମ ଦେହରେ ବିଭିନ୍ନ ପ୍ରକାର ରୋଗ। ରୋଗ ମାନେ ରୋଗ ହବା ପାଇଁ ଆଜିକାଲି ଯୋଉ ଦେଖୁନ ଯାହା ହେଲାଣି ରୋଗ ହବାର ବହୁତୁ। ଭୟ ରହୁଛି ହୁଁ। ତେଣୁ ଆମେ ଆମକୁ ନିଜକୁ ସବୁ ମାନେ। ଖାଦ୍ୟ ପଦାର୍ଥ ମା ଯୋଉ ଖାଇକି ଦେହକୁ ସୁସ୍ଥ ସବଳ ରଖିବା। କଞ୍ଚା ଫଳମୂଳ ସବୁଜ ପନିପରିବା ବେଶୀ ପରିମାଣରେ ରହିଛି। ତାକୁ ସିଝାଇ ଦେଲେ ସେଥିରୁ ଜୀବସାର ବା ତା ଜୀବନିକା ନଷ୍ଟ ହୋଇଯାଇଥାଏ ତେଣୁ ରୋଷେଇ କଲାବେଳେ ଖାଦ୍ୟକୁ ବେଶୀ ସିଝେଇବନି ନା ଖାଦ୍ୟକୁ ବେଶୀ ସିଝେଇବନି ମାନେ ଟିକେ ଦର ସିଝା ତା ହଁ ଟିକେ ଦର ସିଝା ହେଲେ ମାନେ ଖାଦ୍ୟ ଟା ଠିକ ହବ ଆଉ। ଖାଦ ଯୋଉ ଖାଇିବ ଖାଦ୍ୟ ଯୋଉ ଖାଇବ ତାକୁ ଭଲ କି ଚୋବେଇକି ଖାଇବ। ମାନେ ହଜମ ହବ କାରଣ ପାଟିରୁ ଲାଳ ବାହାରେ। ଖାଇଲା ବେଳେ ଯୋଉ ଖାଦ୍ୟ ଟାକୁ ଚୋବେଇକି ଖାଇଲେ ପାଟିରୁ ଲାଳ ବାହାରିବ।
ହଁ ଆମ ଦେହ ଅସୁସ୍ଥ ଦୁର୍ବଳିଆ ରୁ ଆମେ ବଞ୍ଚିତ ହେଇପାରିବା ଆଉ।
ହଁ। ଆଉ ଶକ୍ତି ଶକ୍ତି ବି ମିଳେ, ଖାଦ୍ୟକୁ ଭଲ ରୂପେ ଚୋବାଇ ଖାଇଲେ ତାହା ହଜମ ହୁଏ। ହଜ ଭଲ କି ନ ଖାଇଲେ ଚୋବେଇକି ସିଏ ହଜମ ହୁଏନି ଫଳରେ ରୋଗ ଧରେ ରୋଗ ଧରିଲେ ଦେହରୁ ବଳ କମିଯାଇବ। ଖାଦ୍ୟ ସାର ଆଗ ରକ୍ତରେ ମିଶେ।
ହୁଁ।
ରକ୍ତରେ ମିଶି ତାହା ଦେହର ଚାରିଆଡ଼କୁ ଯାଏ। ଦେହର ଦେହର ହାଡ଼ ଟାଣୁଆ କରେ। କଉଁଠି କେଉଁଠି ଦେହର ମାଂସ ଲଗାଏ ପରିଶ୍ରମ କରିବ। ଫଳରେ ଆମ ଦେହରୁ ଯୋଉ ବଳ ଯାଉଛି ଏଇ ସବୁ ଏଇ ସବୁ ଜିନିଷ ଶ ଖାଇଲେ ଆମର ଦେହର ଯୋଉ ଅଂଶ କ୍ଷୟ ହେଉଥିବ ମାନେ ଆମେ ଯୋଉ କାମ କରୁଛେ ଯୋଉ ବଳ ଯାଉଛି ସେ ବଳକୁ ସେ ପୂରଣ କରେ। ଆମ ଶରୀର ହଉଛି ଗୋଟିଏ ଯନ୍ତ୍ର। ଯନ୍ତ୍ରର କଳକବଜା ଟିକିଏ ବିଗିଡି ଗଲେ ତାହା ଯେମିତି ଅକାମି ଅକାମି ହୋଇଯିବ। ଏମିତି ଠିକଣା ନିୟମ ମାନେ ଖିଆପିଆ ନ କଲେ ଆମ ଶରୀର ଅଚଳ ହୋଇଯିବ। ହେନା ଆମେ ଶୀଘ୍ର ବୁଢି ହେଇଯିବ ମାନେ ବଳ ବୟସ ଗଲେ ଆଉ କାମ କିଛି କରିପାରିବାନି। ଭୋକ ଭୋକ ନଖାଇଲେ ଭୋକ ବେଳେ ଖାଇଲେ ଖାଦ୍ୟ ହଜମ ହୁଏ, ଭୋକ ନଥିଲେ ଖାଇଲେ ଦେ ହ ଜମ ହବନି।
ହୁଁ।
ବ ମାନେ ତାପରେ ଦେହଟି ଖରାପ ହବ। ଖାଇ ଖାଇସାରିବା ଆଗରୁ ଭଲ ରୂପେ ହାତ ଧୋଇ ହେଇକି ଖାଇବା। ତାହେଲେ ଆଜି କାଲି ଯୋଉ ରୋଗ ବୈରାଗ ଯୋଉ ହଉଛି। ହାତରେ ଯୋଉ ଯିବାଣୁ ଥିବେ ହାତ ଯଦି ଆମେ ନ ଧୋଇ ଖାଇବା ତାହେଲେ ରୋଗ ହବ। ହାତରେ ଯୋଉ ଲାଗିଥିବ ଜୀବାଣୁ ସବୁ ଦ ମ ଧୋଇଦେଲେ ସବୁ କୁ ବାହାରି ଯିବେ।
ହୁଁ।
ସେଇ ଯଦି ନ ଧୋଇବା ତାହେଲେ ସେ ଯିବାଣୁ ପେଟକୁ ଯାଇକି ପେଟରେ ରୋଗ କରେ, ଯେ କୌଣସି ଖାଇବା ଜିନିଷ ମାନେ ଧର ପୂର୍ବରୁ ହାତ ଧୋଇକି ଖାଇବ। ଖାଇବା ଆଗରୁ। ଓ ଖାଇବା ପରେ ଦାନ୍ତମୂଳ ଭଲ ଭାବେ ସଫା କରିବ।
ହୁଁ।
ସଫା ନ କଲେ ସେଥିରେ ଯୋଉ ଖାଦ୍ୟ ପଦାର୍ଥ ଲାଗି ରହି ପ ଲାଗିଥାଏ ସେ ପଚିଯାଏ। ସେଇ ପଚା ଖାଦ୍ୟ ପେଟକୁ ଗଲେ କଣ ରୋଗ ହୁଏ। ତେଣୁ ଖାଇବା ଆଗରୁ ଓ ଖାଇବା ପରେ ପରିଷ୍କାର ପରିଚ୍ଛନ୍ନ ନିହାତି ଆବଶ୍ୟକ।
ଖାଇକିନା ଦାନ୍ତ ଘଷିବା ଦରକାର।
ହୁଁ। ତେଣୁ ଖାଇସାରିଲା ପରେ ରାତି ଯେ ରାତିରେ ହଉ ଦିନରେ ହଉ ଖାଇସାରିଲା ପରେ ଭଲ କିି ଦାନ୍ତମୂଳ କୁ ସଫା କରିବ। କଞ୍ଚା ଫ ଫଳମୂଳ ପନିପରିବାରେ ଜୀବ ଯିବନିକା ବେଶୀ ରହିଥାଏ ବେଶୀ ପରିମାଣରେ ରହିଛି ତା କୁ ସିଝାଇକି ଦେଲେ ସେଥିରୁ ଜୀବସାର ବା ଜୀବନିକା ନଷ୍ଟ ହୋଇଯାଇଥାଏ। ତେଣୁ ରୋଷେଇ କଲାବେଳେ ଖାଦ୍ୟକୁ ବେଶି ସିଝାଇବ ନାହିଁ। ଆଉ ଯାହା ଯାହାବି ଖାଇବ ତାକୁ ଭଲ ରୂପେ ଚୋବେଇକି ଖାଇବ। କାରଣ ଲାଳଟା ସେଇ ଖାଦ୍ୟ ସହିତ ଚୋବେଇଲେ ଲାଳଟା ବାହାରିବ ଟା ବାହାରିଲେ ଖାଦ୍ୟ ପେଟରେ ଭଲ ଭାବେ ହଜମ ହବ।
ହୁଁ ସେ ଦାନ୍ତଟା ଯୋଉ ଜିନିଷ ଟା ରହିବ ବାହାରି ଆସିବ ଆଉ।
ହୁଁ। ଆଉ ତମ ତମର ଛୁଆ ପିଲା କେତେ ଜଣ?
ଆମର ଝିଅ ଗୋଟେ। ନଅ ବର୍ଷର ହଁ ପଢୁଛି ତୃତୀୟ କ୍ଲାସରେ।
ସେ ସକାଳୁ କଣ ଜଳଖିଆ ନଉଛି ନା ସେମିତି?
ନାଇଁ ଖାଇକି ନା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
ଦିନେ ହଉଥିଲା ସକାଳୁଆ ଜେ ଖାଇକିନା ଯାଏ ସ୍କୁଲରେ ଖାଇବାକୁ ଦଉଛନ୍ତି ଏଇ ହୁଁପ୍ରାୟେ ଗଭର୍ଣ୍ଣମେଣ୍ଟ ସ୍କୁଲରେ ପଢଉଛି।
ଓହୋ।
ଏ ଖାଇବାକୁ ଦଉଛନ୍ତି ଭଁ ଏବେ ଦଶଟା ବେଳିଆ ହେଇଛି ଦଶଟା ବେଳେ ଯାଉଛି ଖାଇ ପିଇକିନା ଖାଉଛି ହେଠେ ଚାରିଟା ବେଳକୁ ଆସୁଛି ଆଉ।
ହଁ ଆଉ। ଆଉ ତମେ କିଛି ଆଉ କରୁନା ଘରେ?
ନା ଭନି କଣ ସେଇଆ ଏକୁଟିଆ ଘର ଇଏ ସକାଳୁ ଉଠିକିନା ଯାଉଛନ୍ତି କାମକୁ ଯାଉ ଚନ୍ତି ଝିଅ ଅ ଟ୍ୟୁସନ ତାକୁ ବାହାର କରିକିନି ପଠା ଟ୍ୟୁସନ ଯିବ ତାପରେ ଆଠଟା ଭିତରେ ତାଙ୍କୁ ଖାଇବାକୁ କରିକିନା ଦେ ସେ ଖାଇକିନା ଯିବେ ତାରେ ରୋଷେଇ ବାସ ଏଇନେ ଏକୁଟିଆ ଲୋକ। କହୁ କହୁ ତାପରେ ଦେହପା ବି ଭଲ ରହୁନି ଇଁ ହୁଁ ବ୍ଲଡ ପ୍ରେସର ଲୋ ବାହାରୁଛି ବିପି ଆଉ ଇଏ ଦେହ ଭିଟାମିନ୍ ଅଭାବ ଏମିତି ହେଇକିନା ଦେହ ମଝିରେ ଖରାପ ରହିଲା। କାଇଁ କିଛି କରୁନି ବସିଛି ବାପ ଘରିଆ କ ଚେଷ୍ଟା ଚଲେଇ କରୁଛି ଆଉ। ଆଶା ଅଛି କରିବି କିଛି ବୋଲି ଯେ କିଛି ହେଇପାରୁନି ଆଉ।
ଆ ତମ ସ୍ଵାମୀ କଣ କରନ୍ତି?
ଏଇ ରଙ୍ଗ କାମ କରୁଚନ୍ତି, ଏଇ ପାଖରେ କରୁଛନ୍ତି ଏବେ, ଆଗରୁ ଯାଆ ଦୁରିଆ, ଏବେ କରଚନ୍ତି ଗାଁ ରେ, ଗାଁ ପାଖରେ।
ଓ ହୁଁ। ଡେଲି ତାଙ୍କର କେତେ ଟଙ୍କା ଇନକମ୍?
ହୁଁ।
କେତେ ଟଙ୍କା ଡେଲି ଇନକମ ତମର?
ଡ଼େଲିି ଇନକମ ତାଙ୍କର ଏଇ ପାଖରେ କରୁଚନ୍ତି ଛଅଶହ, ଆଉ ଦୁରିଆ କଲେ ସାଢେ ଛଅଶହ। ଛଅ ସାତଶହ, ଏଇଭଳିଆ ଦଉଛନ୍ତି ଦିନକୁ ଆଉ।
ହୁଁ।
ବହୁ
ଯଉ କାମ ହଉଚି, ଏଇ ଯଦି ବର୍ଷା, ଏଇ ବର୍ଷା ଚାରି ମାସେ ଟିକେ ଡାଉନ ରହିବ କାମ। ବର୍ଷା ଦିନରେ, ଏଇ ଯାହା ଖରା ଦିନ ଆଉ ଶୀତ ଦିନ, ଏଇ ତକରେ ଯାହା ଟିକେ କାମ ହୁଏ ଦି ପଇ ଯାଉ ଏଇ ବର୍ଷା ଚାରି ମାସେ, ଟିକେ ଡାଉନୁ ରହିବ ଆଉ। ବର୍ଷା ହେଲେ ଆଉ ଯାଇ ପାରିବେନି, ଏଇ ଗାଁ ରେ ହଁ ହେଲେ, କି ଘର ଧର ଯଦି ଭିତର କାମ ହେଇଥିବ, ତାହେଲେ କରିବେ, ଆଉ ବାହାର କାମ ହେଲେ ବର୍ଷା ରେ ଆଉ କରି ହଉନି। ଆ, ବର୍ଷା ଚାରି ମାସେ ଟିକେ ଡାଉନୁ ଆଉ।
ହଉ ଟିକେ କାମ ଅଛି, ମୁଁ ଟିକେ ସାରେ, ତାପରେ ଆଉ କଥା ହବା।